ଗୁଡ଼ ମର୍ନିଂ ହଁ ଗୁଡ଼୍ ମର୍ନିଂ। ହୁଁ ଜଷ୍ଟ ଖାଇକି ଆସିଲି ବସିଛି ଆଉ।
କଣ ଖିଆ ହେଇଛି?
ଉପମା ତରକାରୀ।
ହଁ ହଁ ସ ସଖାଳୁ ବନେଇ ସାରିଲୁଣି ଛୁଆ?
ଛୁଆ ର ଆଜି ସ୍କୁଲ ଛୁଟି ଅଛି ତ ତାଙ୍କ ସ୍କୁ କେ ଗ ତ ଛୁଟି ସ୍କୁଲ କ ଚାଲିଛି ଫୁଟବଲ ମ୍ୟାଚ। ହଁ ସେଥିପାଇଁ ଛୁଟି ଦେଇ ଦେଇଛନ୍ତି ଆଜି। ସେ ତାଇ ସବୁ କାମ ଟିକେ ଟିକେ ଡେ ହଉଛ ଆଉ। ହଁ ପିଲା
ଛୁଆ ସ୍କୁଲ ପଳେଇଲେ ଗୋଟେ ଟେନ୍ସନ୍ କିନ୍ତୁ ଘରେ ରହିଲେ ବଦମାସ। ଏଟା ହାତ ମାରିଲେ ସେଟା ହାତ ମାରିଲେ ସେ ଖାଇବା ସେ ଫରମାଇଶ୍ ଖାଇବା ସେ ଫରମାଇଶ୍ ଖାଇବା। ସ୍କୁଲରେ ଫେରେ ସ୍କୁଲ ପଳେଇଲେ କଣ ଯାହା ଟିଫନ୍ ଖାଇଦେଲେ ଯାହା ନେଇକି ପଳେଇଲେ।
ହଁ। ଘରେ ରହିଲା ମାନେ ବଦମାସୀ ଖେଳ ସେଇଗୁଡା କ ସବୁ।
ହଁ।
ତାଙ୍କର ଆଉ।
ତାପରେ ଏବେ ଛୁଟିରେ ଜଷ୍ଟ କ୍ଲାସ ସ୍କୁଲ ଖୋଲି
ସେଇଆପା ସାଙ୍ଗେ ସାଙ୍ଗେ ସ୍କୁଲ ଖୋଲୁଚି ପୁଣି ପାଞ୍ଚ ଦିନ୍ ଆଚ୍ଛା। ସ୍କୁଲ ଖୋଲିଥିଲା ଏବେ
ପୁଣି ଏବେ ଯୋଉ ଗରମ ହଉଛି ବ ମତେ ଲାଗୁଚି ବନ୍ଦ କରିଦବ।
ହଁ ମତେ ସେ ଯୋଉ ଖରା ସକାଶ ଯଦି ଅନଲାଇ କ୍ଲାସ ଦେଇଦେବେ ଦେଇଦେବେ। ତାର ଏଇନା ପାଞ୍ଚ ଦିନ ଛୁଟି ଅଛି ପା। ସେ ଛୁଟି ଦେଇନାହାନ୍ତି ହାଲୋ।
ଆଉ।
ହଁ ଶୁଭୁଛି ଛୁଟି ଦେଇନାହାନ୍ତି କିନ୍ତୁ ପାଞ୍ଚ ଦିନ ଖାଲି ଖେଳ ସକାଶେ ଛୁଟି ଦେଇଦେଇଚନ୍ତି।
ଅହୋ। କଣ ଯୋଉମାନେ ଖେଳୁଥିବେ ସେ ଖରାରେ କେମିତି ଖେଳିବେ ଛୁଆଉରା ସବୁ।
କେଜାଣି ସେ ତାଙ୍କର କେମିତି ଏଇ ସମୟରେ ଖେଳ ରଖିଲେ ଯେ।
ହୁଁ ଏଇ ସମୟରେ ସ୍କୁଲ ଫିଟିଲା ଟାଇମ୍ ରେ ଏବେ ପାଠ ପଢା।
ଉଁ ସାଙ୍ଗେ ସାଙ୍ଗଉଁ ହଁ ଅଗଷ୍ଟ ଟ ପରେ ପୁଣି ପରୀକ୍ଷା ଦେବେ। ଆଉ କଣ ଚାଲଚି କୁଅ।
ଘରେ ଏତେ ଗରମ ହଉଚି ଯେ ରୋଷେଇ ଘରକୁ ଯିବାକୁ ଇ ଛା ହଉନି।
ହୁଁ କଣ କରିବା ଆଉ। ତ ନେ ନିତିଦିନିଆ କାମ ରୋଷେଇ ନ କଲେ ନ ଚଳେ।
ହଁପା। ଜିଏ ଯାହା ଯେମିତି କରିିକି ଖାଇଦବୁ ଛୁଆ ହଁ ମୁଁ ସକାଳୁ ନା।
ଆମେ ଆମେ ଚା ଟିକେ ବିସ୍କୁଟୁ ଚଳିବ ଚଳିବନି ପା। ସେଥିପାଇଁ ସେ ଖାଲି ଉପ୍ମା ଖାଇବନି ତରକାରୀ କର।
ହଁପା ମୋ ପୁଅ ଟା ଛୋ ଟ ହେଇକି ମତେ ଲାଗୁଛି ତା କାମ ଟା ମତେ ଏତେ ଭାରି ଲାଗିଲାଣି।
ଯେତିକି ବଡ ପିଲା ମାନଙ୍କର ସେତିକି ବାହାରି ଲାଗିବ।
ଏବେ ବହୁତ ଦୁଷ୍ଟ ହଉଚି ।ଗାଡିରେ ବସିଥିଲା ଠାକୁର ଘର ଖୋଲା ଥିଲା ସେ ଠାକୁରଘରେ ଦୀପ ଲାଗିଚି ତ ସେ ଡାଇରେକ୍ଟ ଯାଇକି ସେ ଦୀପକୁ ଧରୁଥିଲା।
ବାପ୍ ରେ।
ଆଉ ଦୌଡିିକି ଯାଇକି ତାକୁ ପୁଣି ଟାଣିକି ଆଇଲି ଗାଡିରୁ ଆଉ ଖାଲି କହୁଛନ୍ତି ଛୁଆଙ୍କୁ ଜଗ ଛୁଆକୁ ଜଗିବୁ କଣ ଆଉ କଣ ଦିନରାତି ର ଚବିସି ଘଣ୍ଟା ବସ୍ତିବୁ ଘର କାମ କରିବ କିଏ। ଆଉ ତାକୁ ତ ଏପଟକୁ ଦେଖି ଥୋଇ ଦେଇକି ସେପଟକୁ ଆସିଲା ବେଳକୁ ସେ ସାଙ୍ଗେ ସାଙ୍ଗେ ପଲଟି ପ ଯେତେ ସ୍ପିଡ ସେ ପଳଉଚି।
ହୁଁ ଉଁ ଆଚ୍ଛା ଗୋ
କଣ କହିଲ ନା ନା ନାଇ ମ ଏବେ ବା ଏଇ ଚ ପନ୍ଦର ତାରିଖ ନା ନା ଏବେ ପା ଏଇ ପନ୍ଦର ତାରିଖ। ଖୁ ଆଠେ କମ୍ପ୍ଲିଟ ହେଲା।
ଆଚ୍ଛା ଘୁମଡୁଥିବେ ନାଇଁ କି?
ହଁ ଗୁରୁଣ୍ଡୁ ବି ନାହିଁ ଖାଲି ପେଟେଇକି ଘୁଷୁରୁଛି।
ଆଚ୍ଛା।
ଆଉ ଯୋଉ ଗାଡିରେ ଯୋଉ ଗାଡିରେ ତାକୁ ବସେଇ ଦେଲା ବେଳକୁ ପୁରା ଡଗ ଡଗ ହେଇ ଘୋଷାରିକି ଚାଲିକି ପଳଉଛି।
ମଜା ଲାଗୁଥିବ ନା ଚାଲିବା ପାଇଁ ସେଥିପାଇଁ।
ହଁ କେତେ ଜଗିବୁ ଛୁଆଙ୍କୁ। ବହୁତ ସ୍ପିଡ ଭାଈ ଘ ରୁ ଗଡି ଗଡି ଯାଇଁକି ରୋଡରେ ପାଖ ସିଧାକୁ ପଳେଇଥିଲା।
ପିଲାଙ୍କୁ ତ ଏଇ ସମୟ ଜଗିବାକୁ ପଡିବ ଆଉ କାରଣ ସିଏ ଯଉ ଭଲ ସେ ଥରେ ଗୁରୁଣ୍ଡିିବା ଅଭ୍ୟାସ।
ଆଖି ପିଛୁଳା ଏଇପା ତାକୁ ଖାଲି ଥୋଇଦବୁ ଗାଡିରେ ବସେଇ ଦେଇକି ମୁଁ ଖାଲି କିଚେନରେ ରୋଷେଇ ଘର ରୁମ ରୋଗ ରୋଷେଇ ଘରେ ଖାଲି ଆଇଁଷ ଇଏଟା ଥିଲା ତାକୁ ଖାଲି ମାଜିବି ବୋଲି ରଖିକି ତାକୁ ଅନେଇଛି। ଖାଲି ଥୋଇ ଦେଇକି ମୁଁ ଆଉଥର ମୁହ କଲାରୁ ସେ ନାହିଁ।
ତଳେ ଏରିଆ ରେ ନଥି।
ବିଚକ୍ଷଣ ଛୁଆଗୁରା ସବୁ ତା ଦୁଇ ହଜାର ଛବିଶ ର ଛୁ ଛୁଆ ନା?
ହଁ ହଁ ଆଜିକାଲି ପିଲାମାନେ କେଉ ଶାନ୍ତ ଅଛି। ଟା ଆଶା ଛାଡିଦବାଟା ଭୁଲ ଭଲ ପିଲାଟେ କି ଶାନ୍ତ ପିଲା ଟେ କାଇଁ ମୁଁ ଆଉ ଦେଖି
ଆରେ ଭାରି ଦୁଷ୍ଟ ଛୁଆ ଗୁରା।
ପିଲାମାନେ ତ ହେବେ ଆଉ କରାଯିବ କଣ ତାପରେ
ହଁ।
ସତର୍କ କଣ ଆମ। ରୋଷେଇ ଭାତ ଡାଲି କଣ କରିବି ଆଉ। ରୋଷେଇ କରିବାକୁ ଇଚ୍ଛା ହଉନି ଯଦି କିଛି ବି କୁହନ୍ତି ଏତୁ ରୋଷେଇ।
ରାତି ପାହିଲେ ପା ସଖାଳେ ସଖାଳେ ହେଲେ କଣ ହବ ଆଉ ରାତି ସନ୍ଧ୍ୟା ହେଲେ ରାତି ପାଇଁ କଣ ହବ।
ବାସ ପାଞ୍ଚଟା ବାଜିଲେ ସନ୍ଧ୍ୟା ଟେନସନ ସକାଳ ପାଇଲେ ସକାଳ ସ କାଳ ଟେନସନ୍। ଆଜି ରୋଷେଇ ଟା କଣ କରିବି ସେଥିରେ ପୁଣି କଲେ ବି ଏତେ। ଗରମରେ ତମେ କରିବ ଲୋକମାନଙ୍କ ଡିମାଣ୍ଡ ଏଇଟା କାଇଁ ହେଲାନି ଏଟା ଆଜି ଭଲ ଲାଗୁନି। ଏଇଟା ଆଜି ଖିଆ ହବନି ଆଉ ଗୋଟେ କଣ କର।
ହେ ସେ ଯିଏ କହୁଛି ସେ ତାରା ନିଜେ କରିକି ଖାଇଦ
କେହି କରିବିନି କେହି ବି କରିବେନି। ସବୁ ନିଜେ କରିବାକୁ ପଡୁଛି ହଁ। କିଏ ବୁଝୁଛି ଯିବା ଟିକେ ରୋଷେଇ ପତ୍ର ସାରିଦବା।
ଆ-ଆଗ କାଳିଆ ଆଗକାଳିଆ ତ କହ ଆମେ କଣ ରୁ ଆମେ କଣ ରୋଷେଇ କରିନଥିଲୁ ଆମେ ତ ସେଇ ଚୁଲି ମୁଡରେ ରୋଷେଇ କରିଥିଲୁ।
ବାସ ସେଇ ତ ସେଇ ଗୋଟିଏ ଡାଇଲଗ ଆମେ କଣ ଆମେ ଟାଇମରେ ଆଉ କ କରୁନଥିଲୁ ଆମେ ଛୁଆ ରଖିନଥିଲୁ। ସବୁ କରିଥିଲ କିନ୍ତୁ କାଇଁ ମଣିଷ କାଇଁ।
ବୁଝିବା ଦରକାର ଲୋକମାନେ ଆଗ କାଳ ଏଇ ଯୁଗ ଭିତରେ ଆକାଶ ପାତ୍
ଫରକ୍ ଆ ଦେଖୁନ ଆଗରୁ ଛୁଆ କଣ ଏ ମ ତମେ ଚୂଡା ଗୁଣ୍ଡ ଦେଇ ଦଉଥିଲ ରାତିରେ ପେଜ ରଖି ଦଉଥିଲ ସକ ପାଖରୁ ଦେଇଦଉଥିଲେ ଏବେ ବା ଛୁଆ ରାତି ପାଇଲେ ଆମକୁ ପିଜ୍ଜା ଆମକୁ ଚାଉମିିନ ଦରକାର ଆଉ ମ୍ୟାଗି ଦରକାର ସେ ସବୁ ଜିନିଷ ପୁଣି ବନେଇବା ପାଇଁ ଟାଇମ ଦରକାର ନା ନାହିଁ।
ବନେଇକୁ ତ ଦରକାର ସେ ଯେ ପୁଣି ସେତେ ବି ଡିମାଣ୍ଡ ତାଙ୍କର ଏଇଟା ଚଳିବନି ତା
ହଁ ତାଥର ଚିଲ୍ଲି ପଡୁ ଟମାଟୋ ସସ୍ ପଡିବ
ିକ୍ ମୋ ପୁଅ ସ୍କୁଲରେ ବିସ୍କୁଟ ଆଉ କେକ୍ ଆଲାଉ କରୁନାହାନ୍ତି ଓଲି ଯାହା ଟି ପିଠା ଏଇ ସବୁ ଆଇଟ ଛଅ ଦିନ ଛଅଟା ଆଇ କମ୍ପଲସରି ଯିବ। ସେ ମାନେ ଗୋଟେ ଆଇଟମ ରିପିଟ ହବନି ଗୋଟେ ଉଇକ୍ ରେ।
କିଏ ବୁଝିବ।
କେହି ବୁଝିବେନି।
ବୁଝିବା ପାଇଁ କେହି ନାହାନ୍ତି କହିବା ପାଇଁ ସମସ୍ତେ ଅଛନ୍ତି। ଯାନା ପିଲାଟି ଆପଣଙ୍କର ଛୋଟ ଅଛି ସେ କିଛି ଡିମାଣ୍ଡ କରୁନଥିବ।
ନା ବା।
ଆଉ ଟିକେ ହେଲା ପରେ ତାଙ୍କର ଡିମାଣ୍ଡ ଷ୍ଟାର୍ଟ ହେଇଯିବ।
ତାପରେ ଛୁଆ ଛୋଟ ଥିଲେ ଭଲ ବଡ ଯେତେ ବଡ ହବ ସେତେ ବହୁତ ଟେନସନ୍।
ସେତିକି ସେ ଡିମାଡିିଙ୍ଗ ହେଇଯିବ। ଟେନ୍ସନ୍ ତ ଟେନ୍ସନ୍ ଡିମାଣ୍ଡିଙ୍ଗ ହେଇଯିବ ପିଲା ଗୁଡା ଆଜିକାଲି ପିଲା ମାନେ ଦେଖି ଦେଖି ଶିଖି ଯାଉଛି। ଅଛନ୍ତି କିଛି ଜିନିଷ ଅନ୍ୟମାନଙ୍କ ଠାରୁ।
ହଲ କଣ କରିବ।
ମାନେ ବାହାର ପରିବେଶରୁୁ ହିଁ ଶିଖି ଯାଉଛନ୍ତି ବହୁତ କିଛି ଜିନିଷ। ଭଲ ବି ଶିଖୁଛନ୍ତି କିଛିଟା କିଛିଟା ବି ଖରାପ ଶିଖୁଛନ୍ତି। କେତେ କଷ୍ଟ। ମୋର ତ କେହି ନାହାନ୍ତି ମୁଁ ସବୁ କଥା ମତେ ଏକୁଟିଆ କରିବାକୁ ପଡୁଛି।
ମୁଁ ବି ସେଇ ମୋର ଥାଇ କି ନଥାଇ ମୁଁ ଏକୁଟିଆ ମୁତି ହଉ ପାଳିକି ବଡା ଯେ ନଅ ମାସ ମୁଁ ନିଜେ ଏକା ସବୁ କରିଛି।
ସବ
କିଛି ଜାଣିନଥାଏ ନିୁ ନିୁ ମା ଭାବ ହଁ କିଛି ଜାଣିନଥାନ୍ତି ମୋ ମା ର ତ ମୋ ଆମେ ମାନଙ୍କୁ ତ ମୋ ମା କରିନି ମୁଁ ଜେଜେମା କରିଛି। ମା କେମ୍୍ତି ଜାଣିବ।
କତ୍ରଛ ଟାଇମେ ହୁଁ । ହେ ନୁ ଆମେ ତ ଦେଖିନଥିଲୁ ଆମେ ଆସିକି ନିଜେ କଲା ବେଳକୁ ବହୁତ କଷ୍ଟ ପଡିଲା ଆଉ।
ଏବେ ନିଜ ଛୁଆକୁ ନିଜେ ପାଳ।
ନିଜେ ପାଲ ନିଜେ ଖାାଉ କି ନ ଖାଉ ତାଙ୍କୁ ଖାଇବା କଥା
କଲେ କଣ ହବ ମଣିଷ କରିବୁ ବଡ ହବୁ ମଣିଷ କରିବୁ ତାପରେ ଟିକେ ଟିକେ ଗୋଡ ହାତ ପାଇଗଲା ପରେ ଶଇଲା ତାଙ୍କର।
ତାଙ୍କର ସ୍ଟାର୍ଟ ଆମ ଲାଇଫ ଆମକୁ ଆମ ହିସାବରେ ବଞ୍ଚିବାକୁ ଦିଅ।
ତୁ ଗୋଟେ କର୍ତ୍ତବ୍ୟ
ଆମେ ଯେହେତୁ ଆମେ ଜନ୍ମ ଦେଇଛନ୍ତି ଜନ୍ମ ତାକୁ ଦୁନିଆକୁ ଆଣି ମାନେ ତା ତାଙ୍କ ପ୍ରତି ଆମ କର୍ତ୍ତବ୍ୟ ଟା ଆମ କୁ କରିବା ପଡ
ସେତିକି ପର୍ଯ୍ୟନ୍ତ କରିଦେବୁ ଆଉ ଆଶା ରଖିବୁନୁ। ଆଗରୁ କଣ ଆଗରୁ ମା ମାନେ ସବୁ ଛୁଆ ମାନଙ୍କ ପୁରା ଆସା ଏବେକା ମା ମାନେ ଆସା ନାହିଁ।
ମୁଁ ତ କିଛି ଆସା ରଖେନି କହିଲ ନାଇଁ ନାଇଁ ଆକୁ ତମ ଆ ତା ପାଇଁ ରଖିବା ସହିତ ନିଜ ବି ରଖ ଆଜିଠୁ କାଁଇକିନା ଇନ ଫ୍ୟୁଚର ସେ ତମକୁ ଦବ ନ ଦବ
କିଛି ଗ୍ୟାରଣ୍ଟି ନାହିଁ। ଏ ଏବେ ବା ଛୁଆ ଏବେକା ଛୁଆ କହୁନ ହାତ ଉଠେଇ ଦଉଛନ୍ତି। ଫୋଇ ଦଉନାହାନ୍ତି କି ମା ଉପରେ ରାଗରୁଷା ଅଭିମାନରେ ତୁ ପଳା ତୁ ଇଏ ହେଇଯା ସିଏ କଣ ଚ ମ୍ୟାଚର ଥାଇକି ବି ଏମିତିଆ କଥାବାର୍ତ୍ତା ଆଉ ମ୍ୟାରେଜ ପରେ ତ ସେଇଟା ଦୁସରା କଥା ତା ହେଡା ଆ କହିହବନି।
ମାନେ ସାମାନ୍ୟ ଯଦି ଗୋଟେ ମୋ ମୋବାଇଲ ଫୋନ ପାଇଁ ବି ଯଦି ନାହିଁ କର ତ ସେମାନେ କହିଦଉଛନ୍ତି ତେ ଆମ ପାଇଁ କଣ ରଖିଛ କି? ଆମ ପାଇଁ କଣ କରିଛ କି ସମସ୍ତେ ତ ଦୁନିଆ ଛୁଆ ଜନ୍ମ କରୁଛନ୍ତି ସମସ୍ତେ ତ କରୁଛନ୍ତି ତମେ କଣ ଏକ୍ସଟ୍ରା କଲ?
ଲାଗେ
ହ ସମସ୍ତେ କଷ୍ଟ କରୁଛନ୍ତି ତମେ ବି ଯେମିତି କୋଉ ପାଳିଛ ସମସ୍ତେ ବି ସେମିତି ପାଳୁଛନ୍ତି ତମେ ଏକ୍ସଟ୍ରା ଆମ ପାଇଁ କଣ କର ଚ ଗୋଟେ କୋଶ୍ଚିନ୍? ଯୋଉଟା କି ବହୁତ କଷ୍ଟଦାୟକ କୋଶ୍ଚିିନ ଉତ୍ତର ହିଁ ନାହିଁ।
ହଉ ପୁଅଟା ଉଠିଲାଣି ମୁଁ କଲ କରୁଛି ତମକୁ, ଆଉଥରେ